ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ। ହଁ ଶୁଭିଲା। ଏଠି ଅଛି ରୁମରେ।
ଆପଣଙ୍କର ଟିକେ ସାଉଣ୍ଡ ଆସୁଥିଲା।
ନାଇଁ ବାହାରେ ବାଲକୁନିରେ ଠିଆ ହେଇଚି ତ ପବନ ହଉଚି।
ହଁ କେମିତି ଅଛନ୍ତି?
ତମେ କୋଉଠି ର
ସମ୍ବଲପୁର। ଅପଣ?
ଗଞ୍ଜାମ।
ହଁ ଖାଇବା ସରିଲାଣି?
ଖାଇବା ସରିଲାଣି ତମର?
ନା ନା ଏ ପର୍ଯ୍ୟନ୍ତ ହେଇନିଁ ଆପଣଙ୍କରେ ଟିକେ ଜଲଦି ଖାଆନ୍ତି କି?
ହଁ ବାହାରେ ରହୁଚି ତ।
ହଁ କଣ ପାଠ ପଢା ଚାଲିଚି?
ନାଇଁ ନାଇଁ ଏଇଠେ ଜବ୍ କରୁଛି ମଧ୍ୟପ୍ରଦେଶରେ।
ହଁ ହଉ କୋଉ ଜବ୍ କରୁଛନ୍ତି?
ମେଣ୍ଟେନେନ୍ସ ଅଛି ସୋଲାର ଲାଇନ୍।
ହଁ ହଁ, ହଁ ଘରେ ସମସ୍ତେ କିଏ କିଏ ଅଛନ୍ତି?
ଘରେ ତ ବାବା ମା- ମମୀ ଭଉଣୀ ଭାଇ ସାନ ଭାଇ ସାନ ଭଉଣୀ।
ହଁ
ତମର?
ଆମ ଘରେ ମା ବାପା ଭଉଣୀ। ବଡବାପା ବଡ ମା ଦାଦା ଭାଉଜ ଏମିତି ସମସ୍ତେ ଅଛନ୍ତି।
ହେଲେ ଭଉଣୀ ବଡ ଭଉଣୀ ନା?
ନା ନା ସାନ ଭଉଣୀ ଅଛି।
ତମର କେତେଟା ହେଇଛି କେତେଟା ଏ ଆପରେ।
ମୋର ଆରି ପେଣ୍ଡିଙ୍ଗ ଅଛେ ବହୁତ ସାରା ପାଞ୍ଚ ଛଅଟା ହେଇଛେ
ଛଅଟା ହେଇଚି।
ହୁଁ ଆପଣଙ୍କର କେତେଟା ହେଇଚି?
ମୋର ଆଠ ଟା ହେଇଚି ଇ
ହଉ କେତେଟା କମ୍ପ୍ଲିଟ କରିବାର ଅଛି କି?
ଏବେ ତ ଦଶଟା ଟା ଟାସ୍କ ଟାସ୍କ ଦେଇଛନ୍ତି ପାଞ୍ଚଟା ସବମିଟ୍ ହେଇଯାଇଚି ଆଉ ପାଞ୍ଚଟା ଏବେ ଆଠଟା ହେଇଗଲାଣି ଆଉ ଦୁଇଟା ହେଲେ ଆଉଥରେ ପାଞ୍ଚଟା ସବମିଟ ଆଉଥରେ କେତେଟା ଦବ।
ଆଉ ଆପଣ କେବେଠୁ ଏଇ ଆପରେ କାମ କରୁଛନ୍ତି?
ମୁଁ ଏବେ ଗୋଟେ ଦଶ ଦିନ ହବ ମୋର ସାଙ୍ଗଟା ଏକା ମୋତ ତେ ଆଡ଼୍ କରିକିରି ଏଟା କରିଚି ଯେସ୍ ତାର ନେଟୱାର୍କ ପୋଳବ ପ୍ରୋବ୍ଲେମ୍ ସିଏ ଏବେ ଟ୍ରେନ୍ ରେ କୁଆଡ଼େ ଯାଉଚି ଯେ ତ ଆଜି ବି କାଲି ଭିତରେ ଜଏନ୍ କରିବାକୁ ପଡିବ ନା ସେ ଟାସ୍କ କମ୍ପ୍ଲିଟ୍ କରିବାକୁ ପଡ଼ିବ।
ପଇସା ପାଇଲେଣି କେବେ କି ନା ପାଇ ନାହା
ହଁ ପାଇଚି।
କେମତି କଣ ଆସୁଛି?
ସେ ସେଥିରେ ତ ଲେଖା ହେଇଚି ଦଶ ମିନିଟ୍ କୁୁ ଅଶି ଟଙ୍କା। ଆଉ କ କଲ୍ ର ଭଏସ୍ ସବୁ ଏତା କରିକି ଆସିବ ପଇସା ତାକୁ ଧରିକି। ମାନେ ଭଲ ଭେରିଫିକେସନ ହବ ବଲେ ଅଶି ଟଙ୍କା ଆସିବ। ନହେଲେ ଟିକେ କମ୍ ହେଲେ ସତୁୁରି। ଏ ଟାଇପ୍ ର ଆସିବ ବୋଲି କହିଚି ସେ ମ୍ୟାଡ଼ାମ୍।
ତାହଲେ ଠିକଠାକ୍ ଆସୁଛି ନାଇ?
ହୁଁ, ଏ ତୋମର?
ମୁଁ ତ କେବେ ବି କରିନି, ଏଇଟା ପ୍ରଥମ ଥର ପାଇଁ କରୁଛି।
ମାନେ କଲ୍?
ହଁ ମା ମତଲବ ମୋର ପଇସା ଆସିନି ଟୋଟାଲି। ଏ ସମ୍ମିଶନ୍। ମୁଁ କାଲି ହିଁ ଷ୍ଟାର୍ଟ କରିଛି ମୋର ଗୋଟେ ସାଙ୍ଗଟେ କହିିଥିଲେ।
ଝିଅ ସାଙ୍ଗ ନା ପୁଅ ସାଙ୍ଗ?
ଆ ଝିଅ ସାଙ୍ଗଟେ କହିଥିଲେ। ସେ କିନ୍ତୁ କରୁନାହାନ୍ତି ଆଉ ନା ସେ କରୁନାହାନ୍ତି। ତାଙ୍କର କଣ କାମ ଅଛି ଟିକେ ତାଙ୍କ ଘରେ ତାଙ୍କ ଭଉଣୀର ବାହାଘର ଚାଲ ଅଛି ନା ତ ସେଥିରେ ସେ ଟିକେ ବିି ଜି ଅଛନ୍ତି ତ ସିଏ
କାଲି କିଏ ମିଟିଂରେ ଗୋଟେ ଜଣେ କହିଲା, ଗୋଟେ ଝିଅଟି କାହାର ଗୋଟେ ମ୍ୟାରେଜ ହଉ ଯେ ବି ଜି ଅଛି ହେଇପାରିବନି ଏନ୍ତି କହୁଥିଲେ କଣ?
ହଁ। ସଡନ କହିଲି କେମିତି ହେଲେ କରି ପାରିବେ, ତାଙ୍କର କୌଣସି କାମ ଥିବ ନା ଆପଣ କଣ? ଆପଣ କାଲି ମିଟିଂ ଜଏନ କରିଥିଲେ?
ହଁ କାଲି ଜଏନ୍ ଅଧାରୁ ଜଏନ୍ କରଲି।
ମିଟିଂ ରେ କଣ କଣ କହିଲେ କି?
ସେଇଟା ଏକା ରବିବାର ସଣ୍ଡେ ଭିତରେ କରି ଆଉ ଟାସ୍କ କମ୍ପ୍ଲିଟ୍ କରିବେ। ଶହେ ଷାଠିଏ ମିନିଟ୍ କଥା ହେଇ ହେଇସାରିଥିବା ଏମ୍ପଲୋଇ ମାନଙ୍କୁ ମିଳିବନି ଆଉ ଟାସ୍କ ମନ୍ ଡେ ରୁ।
କେତେ କଣ ଟଙ୍କା ମିଳୁଛି?
ତା ହିସାବରେ ତାଙ୍କେ ଭଏସ ଚେକିଂ କରିବେ ଚେକିଂ କରିଲା ପରେ ତାଙ୍କ ଯେ ଯେ ଯେମିତି ସାଟିସ୍ ଫାଏ ଲାଗେ ସେଇଟା ବି ପଇସା ମିଳିବ।
ଆ ମଧ୍ୟପ୍ରଦେଶରେ କେମିତି ଲାଗୁଛି?
ହଁ ମଧ୍ୟପ୍ରଦେଶ ତ ଭଲ ଅଛି ମୌସୁମୀ
ହ
ମୌସୁମ ଭଲ ହେଲେ କଣ ସିଜନ ୱାଇଜ୍, ଯେମିତି ମୌସୁମ ଅଛି ସେ ଟାଇପ ଏବେ ଖରା ଦିନଲେ ଖରା ପ୍ର ବଳ ହଉଚି।
ହଁ ଆମର ଏ ସମ୍ବଲପୁରରେ ତ ପ୍ରବଳ ଗରମ ହଉଛି।
ହୁଁ ତମେ ଏବେ କଣ କରୁଛ? ତମ ନାଁ କଣ ଫାଷ୍ଟ କୁହ?
ନା କଣ ଜାଣିନା? କଲ ଯାଇଛି ଆପଣ କଣ ଦେଖୁନାହାନ୍ତି
ଶ୍ୱେତା ରାଣୀ ପ୍ରଧାନ।
ହୁଁ। ଏବେ ଏଇଠି ପାଠପଢ଼ା ଚାଲିଛି।
କଣ?
ପାଠ ପଢା ଚାଲିଛି ପାଠ ପଢା କମ୍ପ୍ଲିଟ୍ ହେଇନି ଏ ପର୍ଯ୍ୟନ୍ତ ଏଟା ପି ଜି ଚାଲିଛି ପି ଜି
ପାଞ୍ଚଟାରେ ମୁଁ ଜଣେ ଯୋଉ ମେସେଜ କରିଥିଲା କିଏ ଫ୍ରି ଅଛ, ମୁଁ ୟସ୍ ବ୍ରୋ ବୋଲି ଲେଖିକି ସାରିଥିଲି ସେ ବି ଭାଇ ପି ଜି କରୁଛନ୍ତି। ସମ୍ବଲପୁରର ହିଁ। ନାଇଁ ନାଇଁ ମୁଁ କହୁ ଛି ତମେ ଜାଣିଛ ନା ନାଇଁ ପଚାରିଲି? ମାନେ ସେପଟେ ସାଇଡ ପୁରା ପି ଜି ଅଧିକ କରିଲି।
ହଁ ଏପଟେ ଆଉ ପ୍ରାୟତ ଗ୍ରାଜୁଏସନ ପରେ ପି ଜି ତ କରିବେ ନା ଯାହାର ଯେମିତି ଇଛା ଆପଣଙ୍କର କଣ ପଢାପଢିଥିଲା?
ମୋର ଡିପ୍ଲୋମା ଆଉ ବି ବି ଟେକ୍ କଣ୍ଟିନ୍ୟୁ ଚାଲିଛି।
କଣ କେମିତି ସରିନି ଏପର୍ଯ୍ୟନ୍ତ।
ନାଇଁ ବି ଟେକ ସରିନି।
ଆଉ ସଏ ଖାଇବାରେ କଣ ଥିଲା?
ଖାଇବାରେ କଣ ଭାତ ଡାଲି ଆଉ ଆଳୁ ଅଲଡ଼ି ଭଜା
ନିଜେ ରୋଷେଇ କରି ଖାଉଛ ନା କିଣି ହୋଟେଲ
କାହା ଉପରେ ଡିପେଣ୍ଡିଙ୍ଗ ମୋର ଅଭ୍ୟାସ ନାହିଁ।
ଭଲ କଥା।
ହୁଁ।
କେତେ ମିନିଟ କଥା ହୋଉଚ ତମେ ଏଗାର ମିନିନିଟ
ନାଇଁ ଏ ଆପରେ ତ ବାର ମିନିଟ୍ ପରେ ଅଟୋମେଟିକ୍ କଟିବ
ହଁ। ଆଉ କୋଉ କୋଉ ଜାଗା ସମ୍ବଲପୁର କେବେ ଆସିଛ?
ନାଇଁ ଯାଇନି ଯିବା ବୁଲି ଆଉ ସେ ସେପଟ ସାଇଟ ନେଚୁରାଲ ଜାଗା ଅଛି ନା।
ହଁ ଆସ ଦେଖିକି ଯିବ ବୋଲି ବୁଲାକି ଯିବ ପୁରୀ ଆସିଛ?
ହଁ ପୁରୀ ଯାଇଚି ହଁ ପୁରୀ ଯାଇଚି ସମ୍ବଲପୁର ପୁରୁ ଆଉ ରାୟଗଡ଼ା ଏ ସବୁ ଯାଇକି ବୁଲିକି ଆସିବାକୁ ପଡ଼ିବ ମୋର ଡ୍ରିମ୍ ଅ ଅଛି।
ହଁ ଆସ ବୁଲିକି ଯିବ ଆଉ।
ନେଚର୍ ଲଭର୍ ନା ମୁଁ ଫଟୋଗ୍ରାଫି ହେଲେ କରେ ନ୍ୟାଚୁରାଲ୍ ର ତ
ହଁ ତାହେଲେ ତମେ ଫୋଟୋଗ୍ରାଫି କର ୱାଓ ଭାରି ବଢିଆ କଥା।
ମୁଁ ଇନଷ୍ଟାଗ୍ରାମରେ ଆଇଡ଼ି ବି ଅଛି। ଫଟୋଗ୍ରାଫି ଆଇଡି ନେଚୁରାଲର ହୁଁ। ଇନଷ୍ଟା ଚଲୋଉଚ କି?
ଆଉ କଣ କହିଲି କି ଆଉ ସମ୍ୱଲେଶ୍ଵରୀ ମନ୍ଦିର କଥା ତ ଜାଣିଥିବ
ହୁଁ ହୁଁ।
ଆସିବ ଦେଖିବ ବୁଲିବାକୁ ଯିବ। ଏବେ ତ ବହୁତ ସାରା ଡିଲପମେଣ୍ଟ ହେଇଯାଇଛି ନବୀନ ପଟ୍ଟନାୟକ କରିଛନ୍ତି।
ଉହୁଁ।
ହୁଁ।
କିଏ ଗୋଟେ ସାଙ୍ଗଟି ମିଲିଲେ ଯିବା କଥା ବୁଲିବାକୁ ଆଉ
ହଁ ସାଙ୍ଗ ହେଇକି ଆସିବ ବୁଲିକି ଯିବ ଏକା ଆସିଲେ କଣ କି ମଜା ଲାଗେନି ସାଙ୍ଗ ହେଇକି ଟିକେ ବୁ ବୁଲିବା ପାଇଁ ଯିବ ଗସିିପ କରିବ
ଚିହ୍ନା ପରିଚୟ ରହିବ ବି ଆହୁରି ମଜା ଆଇବ।
ହଁ ଚିହ୍ନା ପରିଚୟ ଥିଲେ ତ କିଛି ଅସୁବିଧା ନା
ହଁ କିଛି ଅସୁବିଧା ହବନି ପୁରା ଇଜିଲି ଭୁଲି ପାରିବ ସବୁ ସବୁ ଜାଗା ହେଲେ ସିଏ ଜାଣିଥିବ ନା।
ହଁ ସିଏ ଆରାମସରେ ଆପଣଙ୍କୁ ଦେଖେଇବ ସବୁ ଡାଇରେକ୍ସନ୍ ଗାଇଡ୍ କରିବ ଆଉ କିଛିବି ଅସୁବିଧା ହବନି। ଆଉ କଣ ବହୁତ ପବନ ଦଉଛି ବୋଧେ ଜଣାପଡୁଛି ଆପଣଙ୍କ ସାଇଟରେ ଆମ ସାଇଟରେତ ପତ୍ର ବି ଭୁଲୁନି
ନାଇଁ ମେଘ ଟିକେ ଅଛି ତ ପବନ ହଉଛି ଆଉ। ମୁଁ ବାଲକୁନିରେ ଠିଆ ହେଇଚି।
ସାଉଣ୍ଡ ହୋଉଚି
ନାଇଁ ବର୍ଷା ହଉନି ଖାଲି ପବନ ମେଘ ଘଡଘଡି ବିଜୁଳି ଏତା ମାରୁୁଛି
ଆମର ଏପଟେତ ଜମା ବି ବର୍ଷା ହୋଉନି।
ହୁଁ।
ଆଉ କେତେଟାରୁ କେତେ ପର୍ଯ୍ୟନ୍ତ ଅଫିସ ଯାଉଚ?
ମୋର ଏବେ ସକାଳ ସିଫ୍ଟଟି ଚାଲିଛି ମର୍ଣ୍ଣିଂ ସିଫ୍ଟଟି। କାଲି ଛୁଟି ୱିକ୍ଅଫ୍ ସଣ୍ଡେ।
ସଣ୍ଡେରେ ଛୁଟି ନା।
ହୁଁ।
କେତେ ବର୍ଷ ହେଲାଣି ସେଟାରେ କରୁଚ?
ଏବେ ଛଅ ମାସ ହେଲା ଆଗରୁ ହାଇଦ୍ରାବାଦରେ ଥିଲି ମୁଁ।
ଓହୋ କେମିତି ଭଲ ସାଲେରୀ ବି ଆସେ।
ହୁଁ।
ହୁଁ। ଆଉ ଆଗକୁ କଣ କରିବାର ପ୍ଲାନିଂ ଅଛି?
ଆଉଁ ତ ଓଡ଼ିଶା ଯିବାକୁ ପ୍ଲାନ୍ ଅଛି।
ହୁଁ। ଆସ ଦେଖି ବୁଲିଗଲା କି ଯିବା ଆଉ କଣ?
ହୁଁ।
ତମେ ଅଧିକ ସମୟ ତମକୁ କଣ ବେଶୀ କଥା ହୁଅନି କି?
ମୁଁ କଥା ହୁଏ ତମେ ତ କହୁଛ ମୁଁ ଶୁଣୁଛି ଆଉ କଣ।
ତାହେଲେ ମୋତେ ଜଣା ପଡୁଛି ତମକୁ ବୋଧେ ଶୁଣିବାକୁ ଭଲ ଲାଗେ ନା?
ନାଇଁ ନାଇଁ।
ହ ହ ଫଟୋଗ୍ରାଫି କରିବାକୁ ଭଲ ଲାଗେ କହିଲା ନାଚୁରାଲ। ନେଚୁର ରଭାର ନା?
ହୁଁ।
ମ ପୋକ ତ ଅଛି ବହୁତ ସାରିଆ ପାହାଡ ପର୍ବତ ଘ ଗାଡିଆ ଜଙ୍ଗଲ। ତାପରେ ହିଲ୍ ଟପ୍ ବଗେରା ଅଛି ମାର୍ବାଲ ରିଲ୍ ଏଇ ସବୁ ପ୍ଲେସେସ୍ ଗୁଡାକ। ସମ୍ବଲପୁରରେ ଅଛି କେବେ ଆସିଲେ ଦେଖିକି ଜିବା। ତ। ଆଉ ପଣାମ। ସକାଳୁ କେତେଟାରୁ କେତେ ପର୍ଯ୍ୟନ୍ତ ଯାଉଛ ଅଫିସି।
ଅଫିସ୍ ସାତଟାରୁ ତିନିଟା ଅଧେ।
ଓ।
ଇନଷ୍ଟା ଚଲଉଛୁ।
ନା ନା ମୁଁ ଚଲାଇନି। ଆପଣ ନ୍ୟଚୁରାଲିଷ୍ଟିକ ଲଭର୍ ନା ନନ୍ୟଚୁରଲ ଲଭର୍ ସେଥିପାଇଁ ବୋଧେ ଅଧିକ ନେଚୁରା ଭିଓ ମାନେ ପୋଷ୍ଟ କରୁିବେ ଆପଣଙ୍କ କଥାରୁ ଜଣା ପଡୁଛି।
ହଁ ଫଟୋଗ୍ରାଫି ଆଇଡ଼ି ଅଛି ଗୋଟେ ପର୍ସନାଲ ଆଇଡି।
ହଁ ଗଲ। ଗୋଟେ ଗୋଟେ ନିଜର ହବିସି ର କଥ। ହଁ ଠିକ ଅଛି। ହଁ ନିସୁ ହଁ ହଁ ନିଜର ଇଚ୍ଛା ପାଇଁ ସବୁ କିଛି କରିବା କଥା।
ହୁଁ।
ହ ହେଲେ ଠିକ ଅଛି ରଖୁଛି।
ହଁ।